କଣ କରୁଚ?
କି ବସିଥିଲେ ଉ ଇ ଏଇ ଉଠିଲା ତ।
ଅହ ଯୋଉ ରଜ ପାଇଁ କିଣା କୁଣି ସଇଲାଣି ତମର?
ନା ହଁ ରଜ ପାଇଁ କି ଯାଇଥିଲୁ କିଣିବାକୁ।
କିଣା କୁଣି ସଇଲାନା ଆଜିଠୁ ତମର?
ହଁ କିଣା କିିଣି ଏ-ତେ ପାଞ୍ଚ ଛଅ ଦିନ ହବ ସରିଲାଣି।
ତା ପାଇଁ ବାବୁ ପାଇଁ କିଣାହେଲା ନା ତମ ପାଇଁ। ନା ଆମର ସରିନି ଯାଇନି।
ତ
ମୁଁ କହିଲି ପୁଅ ପାଇଁ କିଣିଲଣି ନା ତମ ପାଇଁ ବି କିଣା ସଇଲାଣି।
ପୁଅର ତ ଡ୍ରେସେ ଅଛି ମୋର ମୁଁ ଯୋଉ ବଡ ନଣନ୍ଦ ଘରକୁ ଯାଇଥିଲି ବୁଲିଆକୁ ଆଉ ସେ ଗୋଟେ ଦେଇଛନ୍ କି ଗୋଟେ ଲୁଗା ସେ ଯାଇଥିଲ କିଣିବାକୁ ତ ସେ ମତେ ଗୋଟେ ସେଇଠୁ ଲୁଗା ଗୋଟେ କିଣିକି ଦେଲେ ସେ ଗୋଟେ ଶାଢୀ। ଅଠରଶ ପଚାଶ ନେଲା ଆଉ ଆ ସେଇ କିଣାକିଣି କରିକି ଆସିଥିଲୁ। ପୁଅର ତ ଡ୍ରେସ ଅଛି ଆଉ କଣ କିଣୁବୁ?
ଏବେ ଯୋଉ ବାହାରୁଛନ୍ତି ସେଇ ଟାଇପର ଆଣିଛ ନା କଣ?
ଆଁ।
ସାରି।
ହଁ ଏବେ ଯୋଉ ଶାଢୀ ଏବେ ବାହାରଚି ସେଇଭଳିଆ ଚାଲଛି।
ହଁ ବା। ସେଇଭଳିଆ ଶାଢ଼ୀ କେତେ ପ କେ ଏତେ ତ ଡିଜାଇନ ସବୁ ବାହାରିଚି ଆଉ ଯୋଉଟା ଭଲ ଲାଗିଲା ସେଇଟା ଆଣିବୁ ଆଉ।
ସେଇ
ରୋଷେଇ ଭାତ ଆଉ ଡାଲି ହେଇଥିଲା ଆଉ ମାଛ ଭଜା ହେଇଥିଲା ବାପା କହିଲେ ମା ଡାଲି ମାଛ ଭଜା କରିଦିଅ ମା ସେଇଆ କରିଦେଲୁ ଆମେ ତା ଆଜି ଆଇଁସ ଖାଇବୁ ବୋଉ ର ମୋର ତାକୁ ଭଜା ଭାଜି ଦେଇଥିଲୁ ପଖାଳ ଭାତ ଖାଇଥିଲୁ ଆଉ। ତମର କଣ? ସେ।
ଆମର ଆଜି ଯାଇଥିଲା ପଟୋଳ ଆଳୁ ତରକାରୀ ଆଉ ରାତରେ ନିଦ ହେଉନି।
ପାଇବା। ଏଇବା ଦିନରେ ଶୋଇଲେ ରାତି
ହଁ ହଁ ଆମର ଆଜି ଥିଲା ପୋଟଳ ଆଳୁ ଆମର ପୋଟଳ ଆଳୁ ତରକାରୀ ଆଉ ଆ କ କହିଲେ ଥିଲ ମର ଆଲୁ ଭଜା ଟମାଟୋ ଖଟା।
ହେଇଥିଲା ଘରେ ଆମ୍ବ କା କାକୁଡି ପିଆଜ ଏଗୁରା ସବୁ ନ ଲେମ୍ବୁ ଖିଆ ହେଇଥିଲା ଆଉ। ଆମେ ତ ସାଟା ପତି ଏ ଜାଡ ଦେ ଯିବନି ଆଉ। କାଲି ଅଧମାଣ ଚାଉଳ ପାମ୍ପଡ କରଥିଲି। ହେଲା।
ହଁ।
ତାପରେ ଥରେ ଆଛ ବର୍ଷା ଉଠେଇଚି ତମଆଡେ।
ବର୍ଷା ଉଠେଇଛି କି ନାଇଁ ମୁଁ ଆଉ ବାହାରକୁ ଯାଇନି, ଏଇ ପୁଅ ଉଠିଲ ତ ଏଇଠି ଗଡୁଛି ଆଉ। ଆଉ ତମ ସାରେ।
ସେ ଗଲେ କାମ
ଅହ ଏବେ ତମେ କଣ କରୁଛ?
ଗଡୁଛି ଆଉ ଗଲେ କାମ ସବୁ କରିବି ପାଞ୍ଚ ପାଞ୍ଚଟ ର ପାଞ୍ଚଟ ର ପୁରା ଛଅଟା ଯା କାମ ଲାଗିବ ତାପରେ କଣ ଫ୍ରି ହେବି ତାପରେ କଣ ଏ ପୁଣି ରାତି ଆଠଟାରେ ଆଉ।
କଣ?
ତାଲେ କଣ ରାତି ଆଠଟା ରୁ କାମ ଲାଗିବ ରୋଷେଇ ରୋଷେଇ କଣ କରିବି ସେତେବେଳେ ଆଉ।
ଓହୋ ରାତିରେ କଣ ସେ ତମର ସେଇ ସଜ ପଖାଳ ଖାଅ ବୋଧେ ବା
ହଁ ସଜ ପଖାଳ ରୁଟି ଆ ପୁଅ ତ ତାର ଶୋଇ ପଡୁଛ ଧନ ମୁହୁ ତାକୁ କହି ଦଉଛି ଜଣିଛ ନା।
ହଁ କାହିଁକି?
ମାନେ ସେଟା ତାର ଶୋଇ ପଡୁଛି ଏଇ ଆଠଟା ସାଢେ ଆଠଟା ବେଳ ଶୋଇ ପଡୁଛି। ତାକୁ ମାନେ ସନ୍ଧ୍ୟାବେଳୁ ଆସିଲୁ ଛଟା ସାତଟା ବେଳକୁ ତାଙ୍କୁ ଟିକେ ଦେଇ ଦଉଛି ଛତ ହଉ ଟିକେ ଯାହାହେଲେ ସେ ଖାଇ ଦଉଛି ଆଉ ଆଠଟା ସାଢେ ଆଠଟା ବେଳକୁ ଖାଇବନା ତାକୁ ଦଶଟା ବେଳକୁ ଏକାଥରେ ଖୋଉଛି ଭାତ ହଉଛି ଆଳୁ ସିଝା ହଉ ନହେଲେ ଶନ୍ତୁଳା ହଉ ଯାହା ଲାଗେ ଗୋଳେଇକି ଖୋଇଦେଲେ ସେ ଖାଇଦଉଛି ଶୋଇଥିବ ଖୋଇଦେବି। ବାବୁ ଦେହ ଭଲ ଅଛି ନା? ହାଲୋ
ହଁ ହଁ। ଟେ ଦେହ ଭଲ ହ୍ୟାଲୋ
ଓହ ମୋ କଥା ଶୁଭୁଛି ନା।
ହଁ ହଁ ଶୁଭୁଛିି।
ମୋ ବାବୁ ଦେହ ଭଲ ଅଛି।
ହଁ ବା ତାର ଟିକେ କମିଲା କମିଲା ଆଖି ଫାଖି କିନ୍ତୁ ଫୁଲିଛି ଟିକେ ଥଣ୍ଡାରୁ।
ମେଡିକାଲ ନେଇଥିଲ।
ହଁ ଡକ୍ଟରଙ୍କ ପାଖକୁ ନେଇଥିଲି ମେଡିସିନ ପୁଣି ଆଣିଥିଲି ଆଉ ଖାଉଛି ତ ଟିକେ କମିଛି ଆଉ। ବିଟୁ ଆଉ ରାତିରେ ଆଉ ଉଠୁ ନାହିଁ
ନା ସେ ରାତିରେ ଉଠୁନି ଶୋଉଛି ତ ଶୋଉଛି ଉଠୁଛି ସକାଳୁ।
ଓ ହୋ। ସକାଳେ କେତେବେଳେ ଉଠୁଛି?
ଆଉ ଉଠୁଛି ଛଅଟା ସାତଟା ଆଠଟା ଆଠଟା ହେଇନି ସାଢେ ସାତଟା ଭିତରେ ଉଠି ପଡେ।
ଓହୋ ଆଉ ଇଏ ବି ସେୟାପା ସାତଟା ସାଢେ ସାତଟା ନହେଲେ ଛଅଟା ଏମିତି ଉଠୁଛି ଆଉ।
ତମେ କେତେବେଳେ ଉଠୁଛ?
ମୁଁ ସେଇ ସାଢେ ଛଅଟା
ଯେତେ ରାତିରେ ଶୋଇଲେବି ସେ ଛଅଟାରେ ଉଠୁଛ।
ହଁ। ମେଘ ଆମର ଇଆଡେ ଉଠେଇଲାଣି।
ହଁ। ଆମର ଇଆଡ଼େ ପକଉଥିଲା। ନା ସେଇଥିପାଇଁ ଇଆଡ଼େ ପଳେଇଛି ତମ ଆଡେ
ହଁ ଛାଡିଦେଲ ଆଉ। ସମ୍ଭାଳି ପାଇଲନି ଆଉ।
ହଁ କାଲି ବି ସେତ ଉଠେଇ ଥିଲା ଯେ ଟିକେ ଟିକେ ହଉ ଥୁଲା।
କାଲି ନାଇଁ ହଁ କାଲି ବୋଧେ ଟିକେ ଟିକେ ହଁ ସେଇ ପକେଇଲା ଟିକେ ଟିକେ ତାପରେ ପଳେଇଲା?
ଆଉ
ଇଏର କଣ କହିଲ ପୁରା ପେ
ଆଉ ସଂନ୍ଧ୍ୟା ବେଳ ଚାହା ପି ପିଉ ଚ ନା
ହଁ ମ ପିଉଚୁ ନା ଟିକେ ୟାର କଣ କହିଲ ଯୋଉ ମୋ ପୁଅର କଣ କହିଲ ଯୋଉ ପେଟ ଡକ୍ଟର ମନା କଲେ କହିଲେ ପୋଛି ପାଛି ଦବାକୁ। ଆଉ କେମିତିଆ ଖ ଖରା ହଉଛି। ଆଉ ଯାଇକି ତାକୁ ପୋଛି ପାଛି ଦେଲି ଯେ ଦି ଦିନ ହବ ଦିଦି ହବ ପୋଛି ପାଛି ଦେଲି ଯେ ତାର ପେଟ ଗରମରୁ ଖାଲି ପୁରା ପାଣି ଭଳିଆ ପୁରା ଝାଡା ପୁରା ପାଣି ପାଣି।
ତ ଗା ତାକୁ ଗାଧେଇ ଦେଲନି ଟିକେ
ଆଜିିବା ଗାଧେଇ ଦେଲି ଟିକେ ତାକୁ ପେଟ ଟ ବାଡେଇକି ଟିକେ ହଁ ଟିକେ ହଁ ବା ସବୁବେଳେ ଏଥର ଦେହ ଖରାପ ସବୁବେଳେ।
ତାକୁ ବିକି ଦଉନ।
ବିକିଚି ବା ଧୋବାଘରେ। ମୁଁ ଯେତେବେଳେ ଏଇ ଛି ଆଁ ବିକିଲେଣି ଛୁଆଟେ ଥେଲା ବା ତଥାପି ସାତ ଆଠ ମାସ ନା କଣ ବୋଧେ ନଅ ମାସରେ ହେଇଥିଲା ବିକି ଦେଇଥିଲି।
ଓହୋ ଯେତବେଳେ ଘରକୁ ଯାଇଥିଲା ଘରୁ ଆଇଲା ପରେ ଯୋଉ ଦେହ ଖରାପ ହେଲା।
ହଁ ହଁ ହଁ। ଯାଇକି କ୍ଷୀର ଖାଉଥିଲା ହଁ ସେତେବେଳେ ଦେହ ଖରାପ ହଁ ହଁ ମା କଣ ଖାଇଲା କି କଣ କଲା ହଁ ଦେହ ଖରାପ ହେଲା କ୍ଷୀର ଏଇଖୀ ନ ଖାଇକି ବି ତାର ଦେହ ଖରାପେ।
ହଁ ସେ ଆମ ଝିଅ ଆମ ଝିଅ କହିଲା କହିଲେ ତୁ ଛା ଛଡେଇ ଦଉନୁ କ୍ଷୀର ଆଉ କାହିଁକି ନା କାହିଁକି ନା ତୋ ଦେହ ଖରାପ ହେଲେ ତାର ହବ। କଣ ତ ଛଡେଇନି ତ ଛାଡ଼ିନି ଛାଡ଼ିନି ଆଉ। ମାନେ କଡେ ଦି ବର୍ଷ ହେଇଯାଇ ହେଇଯାଉ
ହଁ ମୁଁ ଛଡେଇ ଦିଅ
ହ ବିରକ୍ ବିରକ୍ତିଆ କରୁଛି ବି
ମୁଁ ୟାକୁ କେ ମୁଁ ୟାକୁ କିଛି କିଛି ମୁଁ ମରମରି ନାହିଁ ଖାଲି ଯାହା ଏ ଡରେଇ ଡରେଇକିରି ନାଇଁ ଖାଲା ପା ଲାଷ୍ଟରେ କଣ କହିଲି କହିଲ ଖାଆଲା ଆଉ ଝୁଅ ହେଲେ ଖାଇବସ୍ ସେ ସେଇୟାକୁ ଧଇଲା ଆଉ ମ ଥାଉ ହେଲା।
ହଁ।
ଝୁଅ ହେଲେ ଖାଇବ ମମି ଆଉ ଝୁଅ ଖାଇବ? ମୁଁ କହିଲି ହଁ। ହୁଁ?
କଣ ରାତିରେ ରୁଟି ନାଁ ଭାତ?
ଏବେ ଖା କରୁଚ?
ମୁଁ କହିଲି ରାତିରେ ରୁଟି ନାଁ ଭାତ?
ରାତିରେ ରୁଟି ହଉଚି ଭାତ ବି ରହୁଚି ଯିଏ ଯାହା ଖାଇପାରିବ ମୁଁ କିନ୍ତୁ ରୁଟି ଖାଏ ରାତିରେ।
ସେଇଆ ତ।
ଆଁ ଆଁ?
ମୁଁ କହିନି ମ ଟା ହେଇ ନହଁ ତମେ?
ନାଇଁ ଧନ ମତେ ରୁଟି ନ ଖାଇଲାକୁ ନୁହଁ ମୋ ଯେ ମାନେ ଏ ସକାଳୁକୁ ଜମା ଫ୍ରି ଲାଗୁନି ରାତିରେ ଜମା ନିଦ ହଉନେଇ ଭାତ ଖାଇଲାକୁ।
କାମ ସବୁ ସଇଲାଣି?
ନାଇଁ ବା ଆଇକା ବାହାରୁକୁ ଆସିଲୁ। ଆଜ୍ଞା ବାହାରୁକୁ ଆସିଲୁ। ହଁ ହଁ ଝା କରିବି ଧୋଇ ଧାଇ ହେବି ଧୂପ ଦେବି। ଆଉ ୟାକୁ କଣ ଟିକେ ଖୁଆଇବି।
ବାସନ ବା ଖାଇ ଆଇକି ବାସନ ମାସନ ମାଜି ଦେଇଚ।
ସାଙ୍ଗେ ସାଙ୍ଗେ ମାଜିଥିବ ଆଜି ଟିକେ ଆମ ସାରେ ରାଗିଛନ୍ତି ତ। ଏଇ ଦିହି ପହରେ ଆସିଲେ ଆସିଲେ ମୁଁ ମାନେ ସିଏ ଜଷ୍ଟ ତ ଆସିକି ଫୋନ କରିବାକୁ ଏ ଉଁ ଉଁ ବାବୁ ସେତିକି ବେଳେ ଉଠିଚି ହେଲା। ହେଇଟୁ ଠିଚି ଯଦି ସେଇଠୁ ସିଏ ସେଠୁ ଅ ହେଲା ମମି କୋଳରେ ଶୋଇବି। ସିଏ ଜଷ୍ ଟ ଆସିକି ମୋ ହାତରେ ମୁଣ୍ଡ ଦେଇକି କୋଳରେ ଶୋଇପଇଲା ସିଏ ଜଷ୍ଟ ଫୋନ କଲେ ହେଲା କବାଟ ଦେଇ ଦେଇଥିଲୁ ମେନ୍ କବାଟଟା ବିଲେଇ ଖାଇ ଯାଇଥାନ୍ତା ମାଛ। ମେନ କବାଟ ଟା ଦେଇ ଦେଇଥିଲୁ। ସିଏ ସେଇଠୁ ମତେ ଫୋନ କହିଲା ମୁଁ କହିଲି ବୋଉ କୁ ଫୋନ କର। ମୁଁ ଯାଇପାରିବିନି ପୁଅ ମୋ ହାତ ହାତରେ ଶୋଇଛି ସେଠୁ ସେ ସେଇଠୁ ବୋଉ କୁ ଫୋନ କଲେ ବୋଉକୁୁ ନିଦ ଲାଗି ଯାଇଛି ସଏ କଣ ବାଉଳାରେ କହିଛି ସଲିକି ଡ଼ାକେ ସିଏ ସେଇଠୁ ମୁଁ ତାକୁ ଏ ମୁଁ କହିଲି ବଉ କୁ ଡାକିଆକୁ ବୋଉ କହିଲା ସଲିକି ଡାକିବ ସେ ଏଇଥିରୁ ପଳେଇଲା ମୁଁ ସେଇଠୁ କାନେଇଲି ମୁଁ କହିଲି ବୋଉ କଣ ଉଠିଲାନି ନା କଣ କାଇଁ କବାଟ ତ ଫିଟେଇଲାନି। ସେଇଠୁ ମୁଁ ସେଠୁ ତାକୁ ସେଠୁ କଁ କଲି ଆସ୍ତେକିନା ତଳକୁ ଶୁଆଇକିରି ମୋ ହାତରୁ କାଢି ଦେଇକି ମୁଣ୍ଡା ଟାକୁ ତଳକୁ ଶୁଆଇକିରି ମୁଁ ଆସିକି କବାଟ ଦେଖିଲା ବେଳକୁ କେହି ନାହାନ୍ତି ଦାଣ୍ଡ ଯାକ କେ ଗଲି ଦେଖିଲା ବେଳକୁ କେହି ନାହାନ୍ତି ଗେଟ କବାଟ ଦିଆହେଇଚି ସେଇଠୁ ତା ପଛେ ଅଛେ ମୁଁ କବାଡ ଦେଇଦେଲି ତାକୁ ଫୋନ ମାରୁଚି ତା ବାବାକୁ ସେ ଉଠଉନାହାନ୍ତି ନା କିଛି ନାଇଁ। ତା ପଛରେ କଣ କଲି ସେଠୁ ଆ ସିକିରି ଏ ବାହାରେ ବସ କିରି ଫୋନ ମାଇଲି ମୁଁ କହିଲ ଆସୁନ ଖାଇବ ବୋପାଲୋ ଯୋଉ ରାଗ ତମ ତମ ଲୋ ମା।
ହଉ ହଉ ଧନ ତାହେଲେ ରଖୁଚି ଆଁ?
ହଉ ହଉ। ହଁ।